ହ୍ୟାଲୋ ହ୍ୟାଲୋ ବନ୍ଧୁ ନମସ୍କାର।
ନମସ୍କାର। ମୁଁ ତ ଭଲ ଅଛି ଆଉ ଆପଣ?
ମୁଁ ଭଲ ଅଛି। ଆଉ ବନ୍ଧୁ କଣ କରୁଛନ୍ତି? ମୁଁ ବନ୍ଧୁ ଏଇନାକେ କଣ କହିବି ଆପଣଙ୍କୁ ଏଇନାକେ ପାଣି ଦେଇକି ଆଇଲି ଗଛରେ ମାନେ ସନ୍ଧ୍ୟାବେଳେ ଟାଇମ ରେ।
ଗଛ ଲଗେଇକି
ମୁଁ ଏବେ ସନ୍ଧ୍ୟା ଏବେ ସନ୍ଧ୍ୟା ସମୟ ବାହାରେ ଭଲ ପବନ ଦଉଛି ଏବେ ବାହାରେ ବୁଲାବୁଲି କରୁଛି ଏବେ ଆଉ।
ଆଜ୍ଞା ଆଜ୍ଞା ବନ୍ଧୁ ଆପଣଙ୍କ ଭଏସ୍ ଆସୁନି?
ଆଜ୍ଞା ଏବେ ଆସିଲା?
ଆଜ୍ଞା ଆଜ୍ଞା ବନ୍ଧୁ। ମୁଁ କହିବା କଥା ଆପଣଙ୍କୁ ବହୁତ ଭଲ ଅଛନ୍ତି। ଆପଣଙ୍କ ଘରେ ଭଲ ଅଛନ୍ତି?
ଆଜ୍ଞା।
ଆଉ। ଆପଣଙ୍କ ଘରେ କିଏ ବାହା ଫାହା ହେଇଛନ୍ତି ନୂଆ ଭାଇ ଫାଇ ହ କିଏ ବାହା ଫାହା ହେଇଛନ୍ତି ଏ ନୂଆ ବାହାଘର ଯାଇଛି କି ଆପଣଙ୍କର?
ନାଇଁ ନାଇଁ ଏବେ ତ କେହି ବାହା ହେଇନାହାନ୍ତି।
କାହିଁକିନା ମୁଁ ଆପଣଙ୍କୁ ପଚାରୁଥିଲି ଏଇଥିପାଇଁ ମୋ ଭାଇ ବାହାଘର ଟା ଆଗରେ ଅଛି ବୁଝିଲେ ନା। ତ ମୁଁ କଣ ପ୍ରସ୍ତୁତି କରିବି ତ କିଛି ନୂଆ ନୂଆ ଜିନିଷ ଜାଣି ସେଥିପାଇଁ ଆପଣଙ୍କୁ ପଚାରୁଛି ଆପଣ କିଛି ଜାଣିଛନ୍ତି ଟିକେ କହୁନାହାନ୍ତି? କଣ କଣ, ବାହା ଭାଇ ବାହାଘରେ କଣ କଣ କରାଯାଇ ପାରିବ?
ଆପଣ ତ ଜାଣିଥିବେ ଭାଇ ବାହାଘରରେ ସାଙ୍ଗସାଥି ମାନେ ଆସନ୍ତି। ସାଙ୍ଗ ସାଥି ମାନଙ୍କ ସହ, ଯୋଗାଯୋଗ କରି ତାଙ୍କୁ ଆପଣଙ୍କ ଭାଇ ବିବାହ ସମ୍ବନ୍ଧରେ ସୂଚନା ଦିଅନ୍ତୁ, ଯାହା ଫଳରେ ଆପଣଙ୍କ ସାଙ୍ଗସାଥି ମାନେ ସେଥିରେ ଉପସ୍ଥିତ ରହିବେ। ଆପଣ ମଧ୍ୟ ଭଲ ଲାଗିବ, କି ଆପଣଙ୍କ ଭାଇକି ମଧ୍ୟ ଭଲ ଲାଗିବ, ଆପଣଙ୍କ ସାଙ୍ଗସାଥି ମାନେ ଆସିଚନ୍ତି। ଆପଣ ମଧ୍ୟ ନିରବ ଭଲ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଆଉ କଣ କହୁଛନ୍ତି? ମୁଁ କହୁଥିଲି ଆପଣଙ୍କୁ ଯେମିତି ଭାଇ ବାହାଘରରେ ସାଙ୍ଗସାଥିକୁ ଡାକିବି ବୁଝିଲେ ନା?
ଆଜ୍ଞା।
ତୋ ସାଙ୍ଗସାଥି ବି ଡାକିବି ମାନେ କେତେ ଜଣ ସାଙ୍ଗ ସାଙ୍ଗକୁ ଡାକିଲେ, ମାନେ ଭାଇ ବାହାଘର ହେଇଥିଲା, ଆପଣ କେତେଜଣ ଭାଇ ଭଉଣିକୁ ଡାକିଥାନ୍ତେ।
ତ ଆପଣ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉନାହିଁ।
ମୁଁ ଆପଣଙ୍କୁ କହୁଛି ଆଜ୍ଞା, ଶୁଭା ହେଲା?
ଆଜ୍ଞା।
ମୁଁ କହିଲି ଆପଣଙ୍କ ଭାଇ ବାହାଘରରେ, ଆପଣ କେତେ ଜଣଙ୍କୁ ଡାକ୍ କିଥାନ୍ତେ, ଯଦି ଆପଣଙ୍କ ଭାଇ ବାହା ହେଇଥାନ୍ତେ, ଆପଣ କେତେଜଣକୁ ଡାକିଥାନ୍ତେ ଆପଣଙ୍କ ସାଙ୍ଗସାଥୀକୁ?
ମୋର ସମସ୍ତ ସାଙ୍ଗସାଥିଙ୍କୁ ଡାକିଥାନ୍ତି। ଆଜ୍ଞା, ଯେତିକି ମୋର ପୁରୁଷ ବନ୍ଧୁ ଅଛନ୍ତି।
ତାହେଲେ ମୁଁ ବି ଆପଣ, ଆଜ୍ଞା, ମୁଁ ଆପଣଙ୍କ ଏଇ ଉପଦେଶ ମା କି ମାନିକି, ମୁଁ ବି ମୋ ବହୁତ ସାଙ୍ଗସାଥି କୁ ଜଣେଇବି, ମଧ୍ୟ ଡାକ କିବି ଓ ଭଲରେ ଭାଇ ବାହାଘର କୁ ସେମାନେ ବି କେମତି ଆନନ୍ଦିତ କରିବେ, ମୁଁ ସେଇଆ ଚାହିଁବି। ବନ୍ଧୁ ଆପ୍ ଆପଣଙ୍କୁ ପଚାରିବାକୁ ଚାହୁଁଚି, ଆପଣ କିଛି ଫଳ ଗଛ ଲଗେଇଚନ୍ତି?
ଆଜ୍ଞା, ମୁଁ ତ ଏବେ କିଛି ଲଗେଇ ନାହିଁ, କିନ୍ତୁ ଶୀତ ଦିନ ଯୋଉ ଆପଣ ଜାଣିଥିବେ ତ ଏବେ ଆପଣ ତ ଓଡିଶାରେ ରହୁଚନ୍ତି, ଆପଣ ବି ଜାଣିଥିବେ ଏବେ ଶୀତ ଋତୁ ଗଲା।
ଆଜ୍ଞା।
ଆମ ଓଡିଶାରେ ଏବେ ଶୀତ ଋତୁ ଗଲା, ସେଇ ସେଇ ଋତୁରେ ତ ସବୁ ଫଳ ଚାଷ ହୁଏ। ସେଇ ସମୟ, ସେଇ ସମୟରେ ମୁଁ କିଛି ଫଳ ଗଛ ଲଗେଇଥିଲି, ତା ମଧ୍ୟ ଭଲ ଫଳ ଦେଲା।
ଥିଲେ, କୋଉ ଫଳ ଲଗେଇଥିଲେ ଟିକେ କହିପାରିବେ?
ଏ ମୁଁ ସପୁରୀ ଲଗେଇଥିଲି ସପୁରୀ, ଆମ୍ବ, ଏ ଏବେ ଖରା ଦିନେ ତ ଆମ୍ବ ଆମ, ଆମ୍ବ ଗଛ ବି ଥିଲା, ଏବେ ଖରା ଦିନ ଏବେ ତ ତେଣୁ ଆପ୍ ଆମ୍ବ ବି ଭଲ ଫଳିଥିଲା।
ଆଜ୍ଞା।
ତାପରେ ଅ ସପୁରୀ, ଡାଳିମ୍ବ, କମଳା
ମୁଁ ତ ଆପଣଙ୍କ କଥାରୁ ଜାଣିପାରୁଚି ବନ୍ଧୁ ଯେ, ଆପଣ ବୋଧେ ଗଛ ଫଛ ପ୍ରତି ବହୁତ ଆକର୍ଷଣୀତ ଲୋକ।
ଆଜ୍ଞା।
ବନ୍ଧୁ ମତେ ଟିକେ କିଛି ଉପଦେଶ ଦିଅନ୍ତୁ ଯେ, ମୁଁ କେଉଁ ଗଛ ଲଗେଇଲେ ମତେ ନି ମାନେ ଗଛଟି ବହୁତ ଭଲ ବଢିବ ଏବଂ ମତେ ବି ମଧ୍ୟ ଭ ଭଲ ଲାଗିବ ତା ଯତ୍ନ ନେବା ପାଇଁ।
ଆପଣ କୋଉ ଫଳ ଗଛ ଲଗେଇବାକୁ ଚାହୁଁଛନ୍ତି ନା ଫୁଲ ଗଛ।
ଆଜ୍ଞା ମୁଁ ଫଳ ଗଛ ଲଗେଇବାକୁ ଚାହୁଁଛି କାରଣ ଫଳ ଗଛ ହେଲେ କିଛି ଫଳ ମଧ୍ୟ ଖାଇପାରିଲେ ପରିବାର ବି ଖୁସି ହେବେ। ମତେ ବି ଖୁସି ଲାଗିବ ବୁଝିପାରୁଛୁ ନା ଆଜ୍ଞା।
ଆଜ୍ଞା। ଆପଣ ଜଲଦି ଫଳ ପାଇବାକୁ ଚାହୁଁଛନ୍ତି ମାନେ ଶୀଘ୍ର ଫଳ ପାଇବାକୁ ଚାହୁଁଛନ୍ତି ନା କିଛି ବର୍ଷ ପରେ ବି ଉଁ। ପାଇଲେ ଚଳିବ।
ନା କିଛି ବର୍ଷ ପାଇଲେ ବି ଚଳିବ ଆଉ ଜଲଦି ଲଗେଇଲେ ବି ଚଳିବ।
ଆପଣଙ୍କର ଯଦି ବହୁତ୍ ବଡ ଜମି ଅଛି ଆପଣ ଆମ୍ବ ଚାଷ କରନ୍ତୁ ଆମ୍ବ ଭଲ ହ। ଉପ୍ତାଦନ ହବ ତ।
ଆଜ୍ଞା।
ଆପଣଙ୍କ ସେ। ଆପଣ ଯୋଉଠି ରହୁଛନ୍ତି ସୋନ ଟିକେ ମାଟିର ମାନେ ଟିକେ ମାଟି କିପରି। ଯେମିତି କିି ମଟାଳ ମଟାଳ ବାଲିଆ ଆଜ୍ଞା।
ଏ ଆମର ପଟୁ ମାଟି ପଟୁ ମାଟି।
ଆଜ୍ଞା।
ପଟୁ ମାଟିରେ କି ବର୍ଷ ଭଲ ହେବ ଆମକୁ ଜଣାନ୍ତୁ
ପଟୁ ମାଟିରେ ଆପଣ ଆଜ୍ଞା।
ଆରେ ସବୁ ଗଛ ଭଲ ହେବ।
ଆଜ୍ଞା ଆଜ୍ଞା ପଟୁ ମାଟିରେ ସବୁ ଗଛ ଭଲ ହବ ଆପଣ। ଅ ଡାଳିମ୍ବ ଲଗେଇ ପାରିବେ କମଳା ବି ଲଗେଇ ପାରିବେ। ସପୁରୀ ଲଗେଇ ପାରିବେ ହ। ଅଙ୍ଗୁରୁ ଲଗେଇ ପାରିବେ ସେ ତାପରେ। ଆପଣ ଯଦି ଚାହିଁବେ।
ଆଉ ଧନ୍ୟବାଦ ଆ ଆଜ୍ଞା ମୁଁ ଆଉ ଗୋଟେଥିଲି ଆପଣଙ୍କୁ
ଆଜ୍ଞା। ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉନାହିଁ।
ମୁଁ ଆପଣଙ୍କୁ କହୁଛି ଶୁଭା ହେଲା ଆଜ୍ଞା। ମୁଁ ବୁଝିଲେଆପଣଙ୍କର କ୍ରୀଡ଼ା ପ୍ରତି କ୍ରୀଡ଼ା ଯୋଗିତା ପ୍ରତି। ଯେ କୌଣସି କ୍ରୀଡ଼ା ହଉ ଆପଣ କୋଉ କ୍ରୀଡାକୁ ଭଲ ପାଆନ୍ତି।
ମୁଁ କ୍ରିକେଟ କୁ ବହୁତ୍ ଭଲ ପାଏ। ବନ୍ଧୁ ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭାଯାଉନାହିଁ।
ମତେ ଆଜ୍ଞା ଆପଣଙ୍କ ଶବ୍ଦ ଶୁଭା ହେଉନିଁ ଆପଣ ଟିକେ ଭଲ ଜାଗାକୁ ଆସିକି ମତେ କଥା ହୁଅନ୍ତୁ।
ଆଜ୍ଞା ଆଜ୍ଞା ଆପଣଙ୍କ ଏବେ ମୋ ଆ। ଏବେ ମୋ ଭଏସ ଆପଣଙ୍କ କ୍ଲିୟର ଭ ଆଜ୍ଞା।
ମୁଁ ଆପଣଙ୍କ ଶବ୍ଦ ମୋତେ ସ୍ପଷ୍ଟ ଶୁଭା ହେଉଛି ମୁଁ ଆପଣଙ୍କୁ ପଚାରୁଛି। ଆପଣଙ୍କୁ କେଉଁ କ୍ରୀଡା ଆପଣଙ୍କୁ ବହୁତ୍ ପସନ୍ଦ ଯୋଉଟା କି। ଆପଣ ଖେଳିଲେ ଆପଣଙ୍କୁ ଆନନ୍ଦିତ ଲାଗେ‌।
ସେମିତି ତ ଆମର ବହୁତ୍ ଖେଳକୁ ଭଲ ଲାଗେ କିନ୍ତୁ ବେଶୀ ତ ଅଧିକତମ। ମତେ କ୍ରିକେଟ୍ ଖେଳିବାକୁ ବହୁତ୍ ଭଲ ପାଏ ଭଲ ଲାଗେ।
ଓହୋମତି ଆପଣ ଜାଣିଛନ୍ତି ଗୋଟେ ଆଜ୍ଞା ଆଜ୍ଞା।
କୁହନ୍ତୁ।
ମୁଁ କହିଲି ମୁଁ ମୁଁ ଚେସ୍ ଖେଳ ଆପଣ ଜାଣିଛନ୍ତି।
ଆଜ୍ଞା ଆଜ୍ଞା।
ମୁଁ ଚେସ୍ ଖେଳ ବହୁତ୍ ଭଲ ଭାବରେ ଖେଳେ। ଏବଂ ଆମ ସ୍କୁଲ ପ୍ରତି ଆମ ବିଦ୍ୟାଳୟ ପ୍ରତି ମୁଁ ବହୁତ୍ ପୁରସ୍କାର ମଧ୍ୟ। ପାଇଛି ଆଉ ଡିଷ୍ଟିକ ଲେଭୁଲ୍ ଯୋଉଟା କୁହନ୍ତି ଜିଲ୍ଲା ସ୍ତରୀୟ ବୁଝିଲେ? ମୁଁ ଜି ସ୍ତରୀୟ ମଧ୍ୟ ଖେଳିବାକୁ ଯାଇଛି। ସେଠି ମଧ୍ୟ ଥରେ ପରାସ୍ତ ହେଇଯାଇଛି। ହେଲେ ମତେ ବହୁତ ମୋଟିଭେସନ ମିଳିଛି ଯେ ବୁଝିପାଇଲେ?
ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉନାହିଁ।
ମୁଁ ଆପଣଙ୍କୁ ପଚାରୁଛି ଆପଣ ଚେସ୍ ଖେଳ ଜାଣିଛନ୍ତି?
ବେଶୀ ତ ଜାଣିନାହିଁ ଅଳ୍ପ ବହୁତ ଜାଣିଛି।
ଅଳ୍ପ ବହୁତ ଜାଣିଛନ୍ତି?
ଆଜ୍ଞା।
ଯଦି ଆପଣ ଯୋଉ ଆପଣଙ୍କୁ ପଅକୁ ପ୍ରଶ୍ନ ପଚାରିଥିଲି ଗଛ ଲଗେଇବା ପାଇଁ। ତ ଆପଣ ମତେ କହିଲେ ଏତେ ସବୁ ଗଛ ଗଛ ଲଗେଇବା ପାଇଁ ତ ଆପଣ କିଛି କହିପାରିବେ ପରିବା ଗଛ ଆପଣ କଣ ଲଗେଇଛନ୍ତି?
ପରିବା ଗଛ ମୁଁ ଫାଷ୍ଟ ତ ଶାଗ ଲଗେଇଥିଲି, କୋଶଳା ଶାଗ। ଆ ନେଉଟିଆ, ଖଡା ଶାଗ, ଅ କଳମ ଶାଗ। ଏମିତି ଶାଗର ଚାରି ଛଅ ପ୍ରକାର ଆ ର ଲଗେଇଥିଲି। ଆଉ ଭେଣ୍ଡି ଭେଣ୍ଡି, ବାଇଗଣ, ସାରୁ ଆଳୁ, ପୋଇ କଖାରୁ, ମାଟି ଆଳୁ
ଆପଣ ଚାଷୀ ଲୋକ ବୋଧେ ଆଜ୍ଞା। ବହୁତ ଚାଷ ଉପରେ ଜାଣିଛନ୍ତି ବୋଧେ‌?
ଆଜ୍ଞା।
ତ ଆପଣ ମତେ କିଛି ଉପଦେଶ ଦିଅନ୍ତୁ ଯେ କେଉଁ ଚାଷ କଲେ ଉଁ ମତେ ଭଲ ସଫଳ ମିଳିପାରିବ।
ଆପଣ ତ ସେମିତି ଜଣେ ଚାଷୀ ହିସାବରେ କୋଉ କେତେବେଳେ କଣ ହେବ କେହି କିଛି କହିପାରିବେନି କେତେବେଳେ ଗଛରେ ପୋକ ଲାଗିଯାଏ ତ କେତେବେଳେ ଯାହାର କୀଟନାଶକ ମଧ୍ୟ ମିଳେ ନାହିଁ। ସେମିତି ତ ବହୁତ ଅଛି କି କୀଟନାଶ କୀଟ ମାନେ ଅଛନ୍ତି ଜାଣିକି ଏବେ ଗୋଟେ ଏକ ନୂଆ ପ୍ରଜାତିର କୀଟ ବାହାରିଲା। ଯାହାର ଔଷଧ ମିଳେ ନାହିଁ। ତାହେଲେ ଆପଣଙ୍କୁ କ୍ଷତିର ଲା ସାମ୍ନା କରିବାକୁ ପଡିବ।
ଆଜ୍ଞା ବୁଝିଲି। ହଁ। ବା କେ ଏମିତି କ୍ଷତି ସହିଚନ୍ତି?
ଆଜ୍ଞା। ଗତ ବର୍ଷ ଆ-
ଆଜ୍ଞା।
ଗତ ବର୍ଷ ଆ ଗତ ବର୍ଷ ଆମର କଖାରୁ ଚାଷ ହେଇଥିଲା।
ଆଜ୍ଞା।
ସେଥିରେ ପୋକ ଲାଗି ବହୁତ ଗଛ କ୍ଷୟ ନଷ୍ଟ ହେଲା। କଖାରୁୁ ବହୁତ୍ ଛୁଆ ତ୍ରପ୍ ପରିମାଣ ପାଶହ ଗ୍ରାମ ଭିତରେ ରହିଲା ଓଜନ। ଯାହା ଫଳରେ ବହୁତ କମ୍ କଖାରୁ ମଧ୍ୟ ଉତ୍ପାଦାନ ହେଲା। ଆମ୍ ଏହା ଫଳରେ ମୁଁ ବିନିମୟ କରିଥିଲି କୋଡ଼ିଏ ହଜାର ଟଙ୍କା। ମିଳିଲା ମାତ୍ର ପାଞ୍ଚ ହଜାର ଟଙ୍କା ଯାହା ଫଳରେ ମୋର ପନ୍ଦର ହଜାର ଟଙ୍କା ର କ୍ଷତି ହେଲା।
ଆଜ୍ଞା। ତ ଆପଣ କେବେ ବି ଚାଷ କରିନି ଏମିତି କିଛି ଆପଣ ହଉଚନ୍ତି କି ନା ଆପଣ ଭାବୁଚନ୍ତି ଯେ ଥରେ କିଛି କ୍ଷତି ହେଲା ହେଲା ଆମେ ଆଉ ଥରେ କରି କି ମୁଁ ହାର ମାନିବି ନି ଆପଣ ସେମିତି କିଛି ମନ ଅଛି ନା ଆପଣ ଆଉ ଚାଷ କରିବାକୁ ହିଁ ଚାହୁଁନାହାନ୍ତି।
ଦେଖନ୍ତୁ ଜଣେ ଚାଷୀ ହିସାବରେ କେବେ ତ ଆମେ ଚାଷ କଲେ ହିଁ ଲୋକମାନେ ଖାଇବାକୁ ପାଉଛନ୍ତି ଆମେ ଯଦି ଚାଷ ବନ୍ଦ କରିଦବୁ ଲୋକମାନେ ଖାଇବାକୁ ବି ମାନେ ମିଳିବ ନାହିଁ। ଛୁଆ ଯଦି ସମ୍ଭୁ- ଯେ ଆସିକି ଏମିତି ଭାବିବୁ ଟୋଟାଲେ କି ଛୁ କେ ମୁଁ କେଉଁ କେଉଁ ଲୋକମାନେ ବି ଖାଇବାକୁ ପାଇବେ ନାହିଁ। ଆମ ନିଜ ପରିବାର ବି ଆମେ ଖାଇବାକୁ ଦେଇପାରିବୁ ନାହିଁ ବିନା ଚା ଷରେ ଆମକୁ ଏହା କରିବାକୁ ହିଁ ପଡିବ ଆମେ ଏହା ଦ୍ଵାରା କିଛି ପଇ ଆଜ୍ଞା।
ମୁଁ ଆପ୍ ଆପଣଙ୍କୁ ଏକ ଉପଦେଶ ଦେଉଛି। ଆପଣ ତ ଜାଣିଚନ୍ତି ବ୍ୟବସାୟର ପ୍ରଥମ ନିୟମ ହେଲା କ୍ଷତି ମଧ୍ୟ ଅଛି ଲାଭ ମଧ୍ୟ ଅଛି ବୁଝିଲେ?
ଆଜ୍ଞା।
ତ ଆପଣ କେବେ ବିି କ୍ଷତିକୁ ଡରନ୍ତୁ ନାହିଁ। ଆପଣ ଏକ ସଫଳ ଚାଷୀ ଆପଣଙ୍କ କ କଥା ବାର୍ତ୍ତ ରୁ ଜଣା ପଡ଼ୁଚି ଯେ ଆପଣ ଏକ ସଫଳ ଚାଷୀ ମାନୁଚି ଆପଣ କ୍ଷତି ସହିଚନ୍ତି ଆପଣଙ୍କ ମନ ଦୁଃଖ ଥିବ ପରିବାରଙ୍କର ବି ଆପଣଙ୍କ ଉପରେ ହୁଁ ସବୁ ଅଛି ଆପଣ ତାଙ୍କ ପରିବାରକୁ ଆପଣ ଚଳେଇବାର ଅଛି। ଘର ସଂସାରକୁ ଚଳେଇବାର ଅଛି ତ ଆପଣ ଥରେ ଅଧେ ଆପଣଙ୍କ ମାନେ କ୍ଷତି ସହି ମୁଁ ଭାବୁଚି ଆପଣ ସେ ସବୁ ଭୁଲି ଆଗକୁ ବଢ଼ିବେ। ଏବଂ ଫୁଣି ଭଲ ଚାଷ କରିକି ଜଣାଇବେ।
ଆଜ୍ଞା।
ଆଜ୍ଞା ବନ୍ଧୁ ଆପଣଙ୍କୁ ମୋ ଉପଦେଶ ରହିଲା ରହୁଚି ବନ୍ଧୁ ନମସ୍କାର ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ।